ହଁ ଦିଦି କଣ କରୁଥିଲ?
ମୁଁ କହିଲ ତମେ କଣ କରୁଛ?
ହଁଁ ମୁଁ ଏଠି ସାରିକି ଏତି
ଆଉ
ମୁଁ ଏଠି ବସିଥିଲି ଆଉ ଝିଅ ହରିକା ସୋଇପଡିଛନ୍ତି।
ହଁ ହଁ।
ତମେ କଣ ଖାଇଛ ?
ମୁଁ ଆଜି ଭାତ ଆଉ ମାଛ ଭାଜିଥିଲି ଏଇ ଶାଗ ଭାଜିଥିଲି ବାଇଗଣ ଭାଜିଥିଲି ଏମତି ସବୁ ଖାଇଥିଲି ଏଇ ଆଉ ପୁଅକୁ ଖାଇବାକୁ ଦେଇକି ଏଇନା ବସିଥିଲି ଆଉ ଦିଦି ଜାଣିଛ ଆମ ଅଙ୍ଗନବାଡି ଦିଦି ନୁହଁ ଆଉ ସୁସ୍ଥ ପରିବେଶ ବିଷୟରେ ଆମକୁ ଗୋଟେ ବୁ ବୁଝେଇଥିଲେ ମୁଁ ଆପଣଙ୍କୁ କହିବି ଶୁଣିବେ କି?
ଆଜି
ଆମର ସୁସ୍ଥ ପରିବେଶ କେମିତି ହବ କହିଲ ମାନେ ଆମେ ଗୋଟେ ପ୍ରଥମ ଗୋଟେ କିଶୋରୀ ବାଳିକା କୁ ଆମେ ତାର ଠିକ ଦାୟିତ୍ଵ ନେବା ଆଉ ତାଙ୍କ ମାନେ ଅଙ୍ଗବାଡିର ହଁ! ଚିକିସିତ ଅଙ୍ଗନବାଡି ଦାର ଚିକିତ୍ତ କରିବା ସେ ଯୋଉ ବଟିକା ଦେବା। ଆଇରନ ବଟିକ କି ଯାହା ବଟିକା ଦେବା, ତାେ ଖାଇବାକୁ ଦବା ତାପରେ କଣ ଆମର ଏଇ ଯୋଉ ତାଙ୍କର ଯୋଉ ଆମେ କହୁଛେ ମାସୁଆରୀ ସମୟ ସେଇ ମାସୁଆରୀ ସମୟରେ ତାଙ୍କୁ ସ୍ଵଚ୍ଛତା ଅବଲମ୍ବନ ଉ କରିବା କହିବା ଆଉ ଯାହା ଫଳରେ ଆମେ ସେଇ କିଶୋରୀ ବାଡ଼ି ଟାକୁ ବାହାଘର ଦେଲେ ତାକୁ ଆମର ଠିକ ସମୟରେ ମାନେ ଆମେ ଗୋଟେ ତ୍ରିଜଣଙ୍ଗା ରଙ୍ଗର ଖାଦ କହୁଛେ ଶ୍ଵେତ ସାର ପୃଷ୍ଟି ସାର ସ୍ନେହ ସାର ଏଇଟା ହଉଛି, ତ୍ରିରଙ୍ଗା ରଙ୍ଗର ଖାଦ୍ୟ ମାନେ ନାରଙ୍ଗୀ ସବୁଜ ଖାଦ୍ୟ ଆମେ ଖାଇବାକୁ ଦେବା ଯାହା ଦ୍ଵାରା ତାର ପର ମୁହୂର୍ତ୍ତରେ ଆମେ ତ ତାକୁ ବାହାଘର ଦେବା, ସେ ଗୋଟେ ସୁସ୍ଥ ପିଲା ଜନ୍ମ ଲାଗ କରିବ। ଆଉ ଆମ ପରିବେଶ ଆମ ଘରେ ଆମେ ଯ ଗୋଟେ କିଶୋରୀ ବାଳ ଘରାଇ ତ ନେଇ ପାରି ନେଇପାରିଲେ ସେଇଭଳି ଆମେ ଗାଁରେ, ଜଣେଇବା ଆମ ସାହି ପଡିଶାରେ ଜଣେଇବା। ଜଣେଇଲେ ଆମେ ସମସ୍ତେ ଯେବେ ସେଇଭଳିଟା ଦାୟିତ୍ଵ ନେବା, ତାହେଲେ ସେଇ ଆମ ସମାଜର ଉନ୍ନତି ହବ। ଆଉ ଗୋଟେ ସୁସ୍ଥ ସବଳ ପିଲା ମଧ୍ୟ ଜନ୍ମ ଲାଭ କରିପାରିବ, ଆଉ ଲ ଲୋକମାନେ ଆଉ ରକ୍ତ ହୀନତା ଅପବୃଷ୍ଟି ଏମିତି ବିଭିନ୍ନ ପ୍ରକାର ରୋଗ ହଉଛି। ସେ ରୋଗର ଶିକାର ହେବନି କାରଣ କିନ୍ତୁ ଆମେ ଖାଇବା ବୋଲିକି ଆମେ ନା କହିଛନ୍ତି। ମଙ୍ଗଳବାର ଦିନ ସବୁ ଖାଦ୍ୟ ଏକାଧରେ ଖାଇଦବା ସେମିତି ଖାଇବାନି। ଆମେ ତାକୁ ଠିକ ସମୟରେ ଠିକ ପରିମାଣର ଆମ ଖାଦ୍ୟ ଖାଇବା ଆଉ ତାପରେ ହାତ ତ ଆମେ ଖାଇବାକୁ ବା ଆଉ ଗୋଟେ ମୂଳ ମାନେ ହେଲା। ଖାଦ୍ୟ ଖାଇବା ସମୟରେ ଆମେ ଠିକ୍ ଯେମିତି ହାତ ଧୋଇବା କଥା ସେମିତି ଧୋଇବା ନାଇଁ ଆମେ ଖାଲି ସାବୁନ ମାରିଦେଲେ ହାତ ଧୋଇଦବା ସେମିତି ହବନି, ଆମେ ଠିକ ରେ ହାତ ଧୋଇବା ତାହେଲେ ଆମ ଯୋଉ ଖାଦ୍ୟରେ ବା ଆମ ହାତରେ ଯୋଉ ରୋଗ ଜୀବାଣୁ ଆମ ଦେହକୁ ତାହା ପ୍ରବେଶ କରିପାରିବନି ଏଟା ଗୋଟେ ଭଲ କଥା ଶୁଣିଲୁ ଦିଦି ଆଉ ତମ ଆଡେ କଣ କେମିତି କଣ ଅଙ୍ଗନବାଡି ଦିଦି ମାନେ କଣ କିଛି କହୁଛନ୍ତି, ନା କିଛି କହୁନାହାନ୍ତି?
ହଁ ଏ ଆମ ଅଙ୍ଗନବାଡି ଦିଦି ମାନେ ସେମତି ମିଟିଂ ହୁଏ ଆଉ ବାଳିକା ମାନଙ୍କୁ ସମ ସ୍ତଙ୍କୁ ମାନେ ଡାନ୍ତି କିଶୋରୀ ବାଳିକା ମାନେ ଗର୍ଭବତୀ ମା ମାନେ ତ ଆମର କିଶୋରୀ ବାଳିକା ବିଷୟରେ ତ ପପତି ମା କୁ ଆମର ଏଠି ଅଙ୍ଗନବାଡି କର୍ମୀ ଆଶା କର୍ମୀ ମାନେ ଗୋଟେ ଗର୍ଭବତୀ ମା କେମିତି ଗୋଟେ ସୁସ୍ଥ ରହିଲେ, କେମିତି ଗୋଟେ ସୁସ୍ଥ ପିଲା ପିଲା ଜନ୍ମ ଦବ ତାକୁ ସେ ବିଷୟ ପରେ ବି ବୁଝାନ୍ତି, ଗୋଟେ ଗର୍ଭବତୀ ମା ଆଜିକାଲି ମାନେ କଣ ଆଗରୁ ଥିଲା ଛୁଆ ବିକଳାଙ୍ଗ ହଉଥିଲେ କାହିଁକି ହଉଥିଲେ, ମାନେ ଏଇ ଖାଦ୍ୟ ପେୟ ଯୋଗୁ କିନ୍ତୁ ଆମର ଏବେ ବଡି ଆଶା କର୍ମୀ ମାଙ୍କ ଦ୍ଵାରା ଯେହେତୁ ଆମ ସରକାର ତାଙ୍କୁ ମାନେ ସେ ସୁବିଧା ବାହାକରିଛନ୍ତି। ସେମାନଙ୍କୁ ରଖିଛନ୍ତି। ସେଇଥିପାଇ ସେମାନେ ଆମକୁ ସେ ବିଷୟରେ ମାନେ ଅବଗତ କରାନ୍ତି, କେମତି କେମିତି ଗୋଟେ ସବୁଜ ପନିପରିବା ସବୁଜ ପନିପରିବା ଯେତି ଦେହ ଅମୃତଭନ ଖାଆନ୍ତି କି ନାଇଁ ମୁଁ ଜାଣିନି, କେମିତି ମାନେ ଭଲ ସବୁଜ ପନି ପରିବା କୋବି ହଉ, ବନ୍ଧାକୋବି, ଫୁଲକୋବି, ପୋଟଳ, ବାଇଗଣ, ଆଳୁ ଆଉ ବିଭିନ୍ନ ପ୍ରକାରର ସବୁଜ ପନିପରିବା, କେମିତି ଗୋଟେ ମା ଭଲସେ ଖାଇପାରିବ ଆଉ ଫଳମୂଳ ବି ସେଉ ଟିକେ ହେଉ, ଅଙ୍ଗରୁ, ଡାଳିମ୍ବ କମଳା ଆଉ କଞ୍ଚାଲ କଞ୍ଚା ଲଙ୍କା ବି କଞ୍ଚା ଲେମ୍ବୁ ଆଉ କମଳା ତା ସହିତ କ ଡେଲି ଗ ଆମର ଆଶା କରମୀ ମା ବୁଝଉଛନ୍ତି ଡେଲି ଯୁ ଆଇ ଏସବୁ ଜିନି ତାପରେ କ୍ଷୀର ଆମ ଗାଈ ଯୋଉ ଆମେ ଘରେ ଗାଈ ସାଧାରଣତଃ ମା ପିଇ ଘରୁ ଗୋଟେ ଗର୍ଭବତୀ ମା ପିଇବା। ପନିପରିବା ଖାଇବା ନିହାତି ଦରକାର ତା ସହିତ ଶାଗ ଶାଗରେ ବି ଆମ କୋଶଳା ଶାଗ ଆଉ ଲେଉଟିଆ ଶାଗ ବେଶି ପାଳଙ୍ଗଶାଗରେ ମା ଭିଟାମିନ ପନିପରିବା ଖାଇବା ନିହାତି ଆବଶ୍ୟକ ଏସବୁ ଖାଇବା ଦ୍ଵାରା ତାକୁ ବି ପରିଷ୍କାର କରିବାକୁ ପଡିବ ଯେ ପରିଛନ୍ନ ରହିବ ତାହାକୁ ବି ଅବଗତ ମାନେ ପରିଷ୍କାର କରି ରି ପରିଷ୍କାର ରହିବ ହାତକୁ ଯେକୌଣସି ଖାଦ୍ୟ